ହ୍ୟାଲୋ ହ୍ୟାଲୋ। ଗଣେଶ ଭାଇ ନମସ୍କାର।
ହଁ ନମସ୍କାର ନମସ୍କାର କେମିତି ଅଛ?
ଆଜ୍ଞା ଆମେ ବହୁତ ଭଲ ଅଛନ୍ତି। ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ମୋର ଆଉ ଦିଟା ମିତ୍ର ବି ଏଇଠି ପାଖରେ ଅଛନ୍ତି।
ଆଜ୍ଞା ଆପଣ ମିତ୍ର ସିରା ଧଳି ଆଉ ଆଶୁତୋଷ ଭଉଣୀ ବୋଧେ?
ହଁ ହଁ ହଁ ସେମାନେ ଏ ନହିଁ ପାଖରେ ଅଛନ୍ତି ମୋର।
ଆଜ୍ଞା ଆଜ୍ଞା ଆମେ ଜାଣିପାରିଲୁ ଦେଖିଲୁ
ଓହୋ ଆପଣ ଦେଖିଲେ କି ସେମାନେ ଆସିଲା ବେଳେ?
ଆଜ୍ଞା ଆଜ୍ଞା ଆମେ ଦେଖଛୁ ଆଜ୍ଞା ଆସିଲା ବେଳକୁ।
ଓ ଓହୋ ସେମାନଙ୍କ ଏଇନା ତାଙ୍କ କକ୍ଷକୁ ଯିବେ ତାଙ୍କର ଏଇନା କ୍ଲାସ ଅଛି।
ଆଜ୍ଞା ଆଜ୍ଞା ଆମର ବି ଏଗାରଟା ପନ୍ଦର ଆଜ୍ କ୍ଲାସ ଅଛି ଯ ଜାଣିବାକୁ ପାଇଲି। ହଁ ଆମକୁ ଆମେ ବହି ଆଣିବାକୁ ଯାଇଥିଲୁ ଆମକୁ ମନା କରିଦେଲେ। କହିଲେ ଆପଣ କ୍ଲାସ ଆସନ୍ତୁ ତାପରେ ବହିନେବେ।
ଓହୋ ଏମିତିଆ କି?
ଓହୋ।
ହ ଆପଣ ଆଜି ଆସିନାହାନ୍ତି ବୋଧେ?
ଆଜ୍ଞା ନା ଆଜ୍ଞା ଆସୁଛୁ ନା ଆଜି। ଆଜ୍ଞା।
ଓହୋ ଆଉ ଆମର ଭାନୁ ବାବୁ ଆସିନାହାନ୍ତି?
ଆଜ୍ଞା କଣ କହିଲେ ଭାନୁବାବୁ ହଁ ଆସିଛନ୍ତି ଆପଣ ସେ କଣ କ୍ଲାସ କରିବାକୁ ଯାଇଛନ୍ତି ଏବେ।
କ୍ଲାସ କରିବାକୁ ଯାଇଛନ୍ତି ନାଇଁଁ ସିଏ ଏବେ କ୍ଲାସ କଲେଣି ଆଉ କଣ ତାଙ୍କର କ୍ୱେଶ୍ଚିନ ଫୋଚିନ ମିଳୁଚି କ୍ଲାସ କଲେ ହିଁ ଆମ ପିଲା ତ ଆମକୁ ପଚାରୁ ବି ନାହାନ୍ତି କେତେବେଳେ ଆସଛନ୍ତି କେତେବେଳେ ଯାଉଛନ୍ତି କଣ କରୁଛନ୍ତି।
ଆଜ୍ଞା ଆପଣ ଏମିତି କଥା କହୁଛନ୍ତି।
ହୁଁ ସେ ଦେଖାଯା ଆଗକୁ କଣ ହଉଛି?
ଆପଣ କ୍ଲାସ୍ କରିବାକୁ ଯିବେ କି ଏବେ?
ଏବେ ମୁଁ କୋଉଠି କ୍ଲାସ କରିବାକୁ ଯିବି ଆମର ତ ଏକରେ କ୍ଲାସ ହଉନି ଯଦି ହେଇଥାନ୍ତା ପିଲାମାନେେ ବି ଆସିଥାନ୍ତେ। ପିଲାମାନେ ବି କିଏ ନାହାନ୍ତି ତାପରେ କ୍ଲାସ ହବା ପୂର୍ବରୁ ଆମର ଗ୍ରୁପ ରେ ବି ମେସେଜ ହୁଏ।
ଓହୋ ଆପଣଙ୍କର ପିଲା କି ମେସେଜ ବି କରୁନାହାନ୍ତି ଗ୍ରୁପରେ। ଆପଣ ପିଲା କିଏ ଗ୍ରୁପରେ ମେସେଜ୍ ବି କରୁ କରିନାହାନ୍ତିି ବୋଧେ।
ହଁ-ହଁ-ହଁ ଯଦି ଲ ଦବାକୁ ପଡିବ ତମକୁ କୋଶ୍ଚିନ ମିଳିଛି।
ହଁ ଆ ନାଇଁ ଆଜ୍ଞା ଆମକୁ କିଛି କୋ ଛି କିଛି କୋଶ୍ଚିନ ମିଳିନି ଆଜ୍ଞା ଆମର କଣ ପାଠ ପଢା ହଉଛି ସବୁ ଆମେ ଜାଣିନୁ। ସେଇଟା ହଉଛି ଅସୁବିଧା ଆଜ୍ଞା।
ଏ ବା ଆମର ସେମିତି ଆମର ଅଛି। କେମିତି ଯାଇ ସେ ପାଞ୍ଚ ମାର୍କିଆ କୋ୍ଚିିନ କଣ ପଢେଇବେ।
ପାଞ୍ଚ ମା ରେ କରିବେ ଆଜ୍ଞା ପାଞ୍ଚ ମାର୍କ ଯଦି ପକେଇବେ ସେ ଶର୍ଟ କୋଶ୍ଚିନ ପକେଇଦେବେ ଦିଟା ଆଉ ଗୋଟେ ତି ଦୀ ମାର୍କିଆ ବଡ଼ କୋଶ୍ଚିନ ଟେ ପକେଇ ଦେବେ ନା ନା ନାଇଁ ନାଇଁ ଆଜ୍ଞା। ଆମର ରସାୟନିକ ବିଜ୍ଞାନରେ ସେମତି କେହି ଆନ୍ସର ଦେବେନି ଆଜ୍ଞା ନିଜେ ଲେଖିବା ପଡିବ।
ଆଉ ତାହେଲେ ଗୋଟେ କାମ କଲ ହୁଅନ୍ତା। ଯୋଉ ପାଞ୍ଚ ମାର୍କ ଯୋଉ କୋଶ୍ଚିନ ଟେ ପଡିବ ଚାଟ୍ ଜିପିଟି ରେ ମାରି ଲେଖିଦେଲେ ହବନି।
ଆଜ୍ଞା ଆପଣଙ୍କର ଡିପାର୍ଟମେଣ୍ଟରେ କେତେଟା ପିଲା ଆଜ୍ଞା ଅଛନ୍ତି?
ଆମ ଡିପାର୍ଟମେଣ୍ଟରେ ସାତ ଆଠ ନ ବାରଟା।
ଆଜ୍ଞା ମୋବାଇଲଠୁ ଦୂରେଇ ରହିବାକୁ ସେମାନେ ପରାମର୍ଶ ଦେବେ ଆଜ୍ଞା। ମୋବାଇଲୁଠୁ ମୋବାଇଲ ରଖିଦେଇ ପାରନ୍ତ ଆଜ୍ଞା ଆପଣ ଯଦି ରଖି
ଆ ଶୁଣନ୍ତୁ ଆମେ ଯେତେବେଳେ ମାନେ ଏଇଟା ଯୁକ୍ତ ଦୁଇ କଥା ଆମେ ଯେତେବେଳେ ପ୍ରାକ୍ଟିକାଲ କରିବାକୁ ଯାଉ ସେତେବେଳେ ଆମେ ପକେଟରେ ଫୋନ୍ ଟା ରଖିଦେଇ ଯାଉ।
ହଁ ପ୍ରାକ୍ଟିକାଲ ତ ଆମେ ବି ସେମତି ପକେଟରେ ଫୋନ ରଖିଦେଇ ଯାଉ।
ତା ରିଆକ୍ସନ ହେଲା ମାନେ ଏକା ଆମେ ଫାଟିବୁନୁ ଏକଥରେ କ୍ଲାସ ସାରା ଫାଟିଜି
ହୁଁ ଆଜ୍ଞା କ୍ଲାସ ସାରା ଫା
ହଁ ତମେ କେଇଥର ମାନେ ଭାଙ୍ଗିଛ ସେଇ ଯୋଉ ଇଏଟାକୁ ଯୋଉ
ନାଇଁ ନାଇଁ ଆଜ୍ଞା କେବେ ଭାଙ୍ଗିନୁ ନାଇଁ ଆମେ ନାଇଁ ନାଇଁ ଆଜ୍ଞା ଆମେ କେବେ ଭାଙ୍ଗିନୁ।
ଓହୋ ନାଇଁ ଆମ ସାଇଡରେ ଭାଙ୍ଗିଗଲେ ଆମେ ସେ ଝରକା ସେପଟକୁ ଫୋପାଡି ଦଉ।
ନାଇଁ ଆମେ ଆଗେ କେବେ ଭାଙ୍ଗିନାଉ ଯାହା ଆମ ଯେ ଯୁକ୍ତ ଦୁଇରେ ଆମର ଭାଙ୍ଗିଥିଲେ ଆମର ସିଦ୍ଧାର୍ଥ ଭାଇ ଆଉ ଜଣେ ମିତ୍ର ଆମର ଭାଙ୍ଗି ଦେଇଥିଲେ।
ପଇସା ଦେଇଥିଲେ।
ଆଜ୍ଞା ଆଜ୍ଞା ପଇସା ଦେଇଥିଲେ ଆଜ୍ଞା ପଇସା ନୁହଁ ତ ଆଜ୍ଞା ଆମେ ଜୁଲୋଜି ଆଜ୍ଞା ଜୀବ ବିଜ୍ଞାନ। ଆମର ପ୍ରାଟିକାଲ ଲାବରୁ ଆମେ ଚୋରି କରି ଆଣିଇଦେଇଥିଲେ ଆମର ସିଦ୍ଧାର୍ଥ ଭାଇ।
ହେ ଆରେ ସିଦ୍ଧାର୍ଥ ଭାଇ ପାଖରେ ଅଛନ୍ତି ରହିଲ ତାଙ୍କୁ ପଚାରେ। କଣ ଚୋରି କରି ଆଣିଦେଇଥିଲ ପ୍ରାକ୍ଟିକାଲରୁ କହୁଛନ୍ତି ଜନ୍ମଜୟ ବାବୁ
ଆଜ୍ଞା ଚୋରି କରି ଆଣି ଆମେ ହେଠି ଦେଇଦେଇଥିଲେ ଆଜ୍ଞା।
ସିଏ କହୁଛନ୍ତି ସବୁ କିଛି ଚୋରିକରି ନେଇଯାଇଥିଲେ।
ଆଜ୍ଞା ଚୋରି କରି ଆଣିକି ଆମେ ଆମେ ରସାୟନିକ ବିଜ୍ଞାନ ଦେଇଦେଇଥିଲେ। ଆପଣ ତାଙ୍କୁ ପଚାରି ପାରିବେ ମଧ୍ୟ।
ହଁ ହଁ ହଁ ହଁ ତ ସେଇଆ କହୁଛନ୍ତି ଆଉ ଅହୋ ଆଉ
ହଁ ଆପଣ ତାଙ୍କୁ ପଚାରିଲେ ଆଜ୍ଞା ପଚାରିଲେ? କିଛି ନାହିଁ ଆଜ୍ଞା ବସିଛି ତ ସାଙ୍ଗ ସହିତ କଥା ହଉଛି ଆଜ୍ଞା କ
କାଁ କୋ
ଆଜ୍ଞ ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ହଉଛି ତ ଆଉ କଣ କରିବି।
ଓହୋଏ ଗରମ ଲାଗୁଛି। ବର୍ଷା ଦିନ ଦେଖୁନ କୋଉ ଭଳିଆ ଗରମ ହଉଛି ଆମେ ଫ୍ୟାନ୍ ତଳେ ବସିକିବି ଝାଳ ବହୁଛି କଣ କହିବ
ହୁଁ।
ଇ ଜାମୁକୋଳି ଗଛ ଗୋଟେ ଅଛି ସେଠି ମାନେ ଜାମୁକୋଳି ପଡି ଫାଟି ଯାଉଛି ଲୋକ କେହି ଯାଉନାହାନ୍ତି କିନ୍ତୁ ବଜାରକୁ
ଟିକେ ଜାମୁ କୋଳି ଆଜ୍ଞା କିଣିକି ଖାଉଛନ୍ତି ଆଜ୍ଞା ଏଠିକେହି ମାନେ ପଡୁଛି କଣ ଛୁଉଁନାହାନ୍ତି ଆଜ୍ଞା। କିଣିକି ଖାଇବେ?
ନାଇଁ ସିଦ୍ଧାର୍ଥର ମନ ଦୁଃଖ ପୁରାପୁରି ମାନେ ପୁରା ଦୁଃଖିତ ଅଛନ୍ତି ମୁହଁରୁ ଜଣା ପଡୁଛି ମୁଁ ଦେଲି ବା ମୁଁ ଲିମିଟ କିଛି ମୁଁ ଲଗେଇନିତ। ମୁଁ ଲଗେଇଛି। ଗୋଟେ ତ କାର କନେକ୍ଟ ହେଇଯାଇଥିଲା କଣ କଟିଗଲା ହେଇଚିପା। ଲିମିଟ୍ କିଛି ନାହିଁବା ମ୍ୟାକ୍ସିମମ୍ ନମ୍ବର କନେକ୍ଟ ଦଶଟା। ହଁ ତ ସେଇ କଥା ସେମାନେ ନହେଲେ ମାରୁନ ମାନେ ଦୁଇ ତିନିଟା ଚାରି ହଁ ସେପା କଣ ମାନେ ନେଟ୍ ନଉଛନ୍ତି ନେଟ ନେଲା ବେଳୁ କଣ ତାଙ୍କର ଅସୁବିଧା ହଉଛି।
କି ଆପଣଙ୍କର କିଛି ଅସୁବିଧା ହଉଛି ବୋଧେ?
କଣ କହିଲେ?
ଆପଣଙ୍କର କିଛି ଅସୁବିଧା ହେଉଛି ବୋଧେ?
ନାଇଁ ନାଇଁ ମୋର କିଛି ଅସୁବିଧା ହଉନି ତାଙ୍କର ଜଉ ଏଇ ଯୋଉ ଇଣ୍ଟରନେଟ ନବା ସୁବିଧା ତାଙ୍କର ଅସୁବିଧା କରୁଛି।
ଓହୋ ତାଙ୍କର ଅସୁବିଧା କରୁଛି।
ହଁ ହଁ ସେଇ ଗୋଟା ଜିନିଷ ଅସୁବିଧା କରୁଛି। ହେ ଭଗବାନ ହେ ମୁଁ ଏତେ ଏତେ ଚେଷ୍ଟା କଲା ପରେ ବି ହଉନି। ରିଚାର୍ଜ କରିବା ପାଇଁ ସମସ୍ତଙ୍କ ପାଖରେ କଣ ପଇସା ସବୁବେଳେ ଆଭେଲେବଲ
ଆଜ୍ଞା ଅର୍ଥ ଆଜ୍ଞା ଆପଣ ଯାହା କଥା କହୁଛନ୍ତି ସେ ଆଜ୍ଞା ବହୁତ ପଇସା ବାଲା ଆଜ୍ଞା।
କଣ ପଇସା ବାଲା ମୋବାଇଲରେ ରିଚାର୍ଜ ନାଇ ଆପଣ କହୁଛନ୍ତି ସେଇ ପଇସାବାଲା ମତେ କାହିଁ ଲାଗୁନି ପଇସା ବାଲା। ପଇସାବାଲା ହେଇଥିଲେ ତ ନ ସରଣରୁ ପଇସା ରିଚାର୍ଜ କରିଦେଇଥାନ୍ତେ। କି ମାନେ କଞ୍ଜୁସ୍ ଟାଇପ ର ଟିକେ ଥିବେ ପଇସା ପତର ପକେଇବାକୁ ପଡିବ।
ହୁଁ।
କାହା ଥ୍ରୁରୁୁ ପକେଇ ବେ ହଁ ହେ ମତେ କାଇଁ ଲାଗୁଛି ଘଟଣାଟି ଆଉ କୋଉଠି କାରଣ ମନ ଦୁଃଖରେ ବସିଛନ୍ତି ପୁରା ପୁର ମାନେ ଦୁଃଖିତ।
ନାଇଁ ଆମର ଟିକେ କାମରେ ବାଧା ସୃଷ୍ଟି ହୋଇଛି ତ କିଛି ଦିନ ହେଲାଣି ସେଟା କହୁଛି କି ଦୁଃଖ ବ୍ୟସ୍ତ କରୁଛନ୍ତି ସେ ଆଉ କଣ କରିବେ।
ମାନେ କାମରେ ବାଧା ସୃଷ୍ଟି, ମାନେ କୋଉ କାମ?
ଆ ତାଙ୍କର ଯୋଉ କାମ ବିଜନେସ୍ ତାଙ୍କର ଚାଲିଛି ଆଜ୍ଞା ବ୍ୟବସାୟ ଯୋଉଟା ଚାଲିଛି ସେ ଟିକେ ଘାଟାରେ ଚାଲିଛି ତ। ତେଣୁ ସେ ଟିକେ ଆ ଟିକେ ଅସୁବିଧାରେ ଅଛନ୍ତି। ଆଜ୍ଞା ଆମ ଆଜ୍ଞା। ବହୁତ ଯୋରେ ଘାଟା ଚାଲିଛି ଆପଣ ମଧ୍ୟ ଏଇ କିଛି ସମୟ ପୂର୍ବରୁ ଘାଟାଚାଲିଥିଲା ଆମେ ଦେଖିଛୁ ଆଜ୍ଞା।
କାଲି ଗୋଟେ ଭଲ ମଜା କଥାଟା ଶୁଣ, କାଲି ଆମର ସବୁ ସାଙ୍ଗସାଥ୍ ସେ ଆମର ସମସ୍ତଙ୍କୁ ଦରମା ମିଳିଛି ବୁଝିଲ ଦରମା ମିଳିଛି। ହଁ ଦରମା ମିଳିଛି ଆଉ ମତେ ସବୁଠୁ ହାଏଷ୍ଟ୍ ଦରମା ମିଳିଛି ନବେ ଟଙ୍କା।
ଓ ଆଜ୍ଞା ଆପଣଙ୍କୁ ବହୁତ ଭଲ ଦରମା ମିଳିଛି ଆଜ୍ଞା ବହୁତ ଖୁସି ଥିବେ ଆପଣ ତ?
ଟଙ୍କା ମାନେ ମୁଁ ଯଦି ଚାହା ଜଳିକିଆ ଖାଇବାକୁ ବି ଯିବି ନା ସରିଯିବ ହଁ ବା ହଁ ଛାଡ ସେ କଥା ଛାଡ ଆଉ କଣ ଖାଇଥିଲ ସକାଳୁ?
ଆଜ୍ଞା ଆମେ ସକାଳେ କ ଖାଇଥିଲୁ ଘରୁ ତ ଖାଇ ପାରିଲୁନି କିଛି। ଆଜ୍ଞା ଆମେ ତ ଆଜ୍ଞା ଆମେ ଆଜ୍ଞା ଆମେ କିଛି ତ ସକାଳେ ଖାଇ ପାରିଲୁନୁ ଘରେ। ଆମେ ଆସିକି ଏଇଠି ଟିକେ ଦହିବରା ଖାଇ ତ ଦହିବରା ଟା ବହୁତ ଆମ୍ୱିଲା ଲାଗୁଥିଲା ଟିକେ ଟିକେ ପସନ୍ଦ ଆସିଲାନି। କଣ କରିବା ବାଧ୍ୟ ଖାଇବାକୁ। ଆଉକଣ କରିବା ମୁଁ ତ ଆଉ କିଛି ଖାଇପାରିବାନି? ହୁଁ।
ହଁ ଦହିବରା ଆମ୍ବିଳା ଲାଗିଲା ଆମ୍ବିଳା କାହିଁକି ଲାଗିଲା? ତମେ ଦେଖିକି ଖାଇବା କଥା ନା ଆଉ।
ନାଇଁ ଆମେ କଣ କରୁ ଆମ କ ଜାଣିକୁ ତାକୁ ଟେଷ୍ଟ କରିକି ଖାଇବୁ। ହଁ କଣ ହେଲା କଣ କହୁଥୁଲୁ? ହଁ ନାଇଁ ନାଇଁ ମୋର ଟିକେ ଲାଖୁଥିଲ ତ ସେଥି ଲାଗି ଆମେ ଟିକେ ଆଡେ ପଳେଇ ଆଇଲୁ। କୁହନ୍ତୁ ଆଜ୍ଞା। ଆଜ୍ଞା କାହିଁ ହଁ କଣ କରିଚ? ଆଜ୍ଞା ଆପଣ କଣ କହୁଛନ୍ତି?
ହଁ ହ୍ୟାଲୋ ମୁଁ କହିଲି ଆପଣଙ୍କ ଯୋଉ କେମେଷ୍ଟ୍ରୀ ମାମ୍ ଯେ ସାର୍ ଇଏ ଯେ ଆମ ଆମର ଗୁଣ୍ଡୁଚି ମୂଷା ଏବେ ଆସୁଛନ୍ତି ଚାଲି ଚାଲି। ହେ କୁନୁ ଭାଇ ଆଉ କିଏ?
ହୋ ପୋନୁ ଭାଇ ଆଜ୍ଞା ଆଗରୁ ଆସି
ହଁ ହଁ ସେ କଣ ଖାଲି ବୁଲୁଛନ୍ତି ଚାରିଆଡେ ତ କାଲି କଣ ବୁଲୁଛନ୍ତି ଖାଲି?
ନାଇଁ ତାଙ୍କ କାମ ସେଇଆ ବୁଲିବେ ଚାରିଆଡେ ଆଉ କଣ କରିବେ ସେ?
ହୁଁ ସେଇ କଥା ଆଉ ଯେତେବେଳେ ନିଜ କାମ ଆଦାୟ କରିବାକୁ ଆସିବ ସେତେବେଳେ ପାଖକୁ ଆସିବେ।
ଏ ନ
ହଁ ଏଇଟା ସତ୍
ହଁ।
କୁନୁଭାଇ ମହାନ ଚାଲାକିଆ ଯେତେବେଳେ ନିଜର କାମ ଟା ଦରକାର ଥିବ ସେତେବେଳେ ଡାକିବେ।
ଯେତେବେଳେ ସେ କଥା ହେଇଯିବେ ଆଜ୍ଞା। କାମ ଆଦାୟ କରିଦେବେ ତାପରେ ପଳେଇବେ ଆଉ। ନାଇଁ ସେମିତି ସବୁ ପିଲା କରନ୍ତିନି। ଏକା ସିଏ ନୁହନ୍ତି।
ନା ଚଳିବ।
ଆଜ୍ଞା। କିଛି ଯୋ କାମରେ ଯିଅ ଅଛନ୍ତି ଆଉ କଣ? ଯେଝା କାମରେ ଯିଏ ରହିଲା ଆଉ କଣ? ହୁଁ, ଆମେ କଣ କହାକୁ କିଛି କହିପାରିବା? ଆଜ୍ଞା। ଆମେ କଣ କାହାକୁ କିଛି କହିପାରିବା? ତାଙ୍କ ଇଚ୍ଛା ଯାହା କରୁଛନ୍ତି ଆମକୁ ତ ସ ନା ନା ଆମେ ହିଁ ଖରାପ ହେଇଯିବା ଆଜ୍ଞା। ଆଜ୍ଞା କାହାକୁ ନକହି ଆଜ୍ଞା ଏଇଟା କଳିଯୁଗ ଆଜ୍ଞା। ଆପଣ ଯେତେ ଦୂରେଇ ରହିବ ଲୋକଙ୍କ ଠୁ ସେତେ ଭଲ ଆଜ୍ଞା। କିଛି କଳି କଜିଆଠୁ ଦୂରେଇ ରହିବ। ଆଜ୍ଞା ସେ ନେଲେନି ଆଉ କଣ?
କାହାର ହେଲା ମୋର ହେଲା, କାରଣ ମୋ ନେଟ ଟା କନେକ୍ଟ ହଉନି। ଦୋଷ ଆଚୁୱାଲି ଭରିଛି ଫୋନ୍ କରିଛି। ସେଇ କଥା ଦୋଷଟା କିଏ କଲା ଫୋନ କଲା କିନ୍ତୁ ଦୋଷଟା କାହାର ଆଉ ରହିଲା ମୋର।
ହାଁ ଆପଣଙ୍କ ରହିଲା।
ସେୟା ବା ଏନ୍ତା ସବୁ ଅସୁବିଧା ହଉଛି ଆଉ କଣ କରିବା।
ଆଜ୍ଞା।
ହଉ ଆପଣ ତ ଏଇନା କଲେଜରେ ଥିବେ ବ୍ୟସ୍ତ ବ୍ୟସ୍ତ ଥିବେ ଆଉ?
ଆଜ୍ଞା ଆଜ୍ଞା ଆମେ ଆଜ୍ଞା କ୍ଲାସ୍ରେ ଅଛୁ ଆଜ୍ଞା ଯିବୁ ଏଇଣା କ୍ଲାସ୍ କରିବାକୁ।
ଏବେ ଓହୋ ଆପଣଙ୍କର ଯୋଉ ମୁଖ୍ୟ ଶିକ୍ଷୟତ୍ରୀ ଏଇପଟେ ଯିବା ଆସିଆ କରୁଛନ୍ତି। ତ ମତେ ଲାଗିଲ ବଧେ ଆପଣଙ୍କର କ୍ଲାସ୍ ଥିବ ଏବେ।
ଆଜ୍ଞା ଏବ୍ ଅଛି ବା ଏବେ ଆମର କ୍ଲାସ୍ ଅଛି।
ହଁ ହଉ ତାହେଲେ ଆପଣ ଆପଣ ସୁରକ୍ଷିତରେ ଯାଇ କ୍ଲାସେ ଆଟେଣ୍ଡ୍ କରନ୍ତୁ ଆମେ ଆପଣଙ୍କୁ ପ୍ରତୀକ୍ଷା କରିଛୁ?
ଆଜ୍ଞା ଆଜ୍ଞା ଆପଣ ଆପଣ ଅପେକ୍ଷା କରନ୍ତୁ ଆମେ ଆସିଲେ ଆଉଥିରେ କଥ୍ ଥାବ ଆଉ ଠିକ୍ ଅଛି। ଆଜ୍ଞା ଆଜ୍ଞା ଆଜ୍ଞା ଆପନ୍ ଆଜ୍ଞା। ନାଇଁ ନାଇଁ ଆମେ ସାଙ୍ଗ ସହିତ ଆଜ୍ଞା ଆସୁ ସେ ଟିକେ ଯାଇଛନ୍ତି ଆମ କ୍ଲାସ୍ କରିବାକୁ ତେଣୁ ଆ ଆଲ୍ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି। ରହୁଛି ଆଜ୍ଞା ଧନ୍ୟବାଦ୍? ଆଜ୍ଞା ଆଜ୍ଞା।